ହ୍ୟାଲୋ।
ହଁ କଣ କରୁଛନ୍ତି ଆପଣ?
ନାଇଁ ମୁଁ ଏଇ ବସିଛି ଟିକେ ଯାଇଥିଲି। ଏଇ ଆ ମୁଣ୍ଡ ଧୋଇଲିି ଆଜି ଟିକେ ମୁଁ ବହୁତ ଦିନ ପରେ ଆଜି ମୁଣ୍ଡ ଧୋଇଲି। ଜଣକୁ କହିଥିଲି ମନ୍ଦାର ପତ୍ର ଆଣିକି ଦବ ପାଇଁ ସିଏ ମତେ ସବୁବେଳେ ଆଣିକି ଦିଏ। ସେ ଜଣ ଟା ହଉଚି ଆମ ତଳ ଘରର ଗୋଟେ ହଉଚି ଛୋଟ ଛୁଆଟେ ରହୁଚି। ଛୋଟ ଛୁଆ ନୁହଁ ସେ ବହୁତ ବଡ ହେଇଗଲାଣି ହେଲେ ସ ତାକୁ ମୁଁ କହିଥିଲି ବାରମ୍ବାର କରିକି ମନେ କରି କି ମୁଁ ବହୁତ ମାନେ ଗୋଟେ ସପ୍ତାହରେ ମାତ୍ର ଥରୁଟିଏ ମୁଣ୍ଡ ଧୋଉଚି। ନହେଲେ ମାତ୍ର ଦୁଇଥର ଟିକେ ମୁଣ୍ଡ ଧୁଏ ନହେଲେ ମ କେବେ କେବେ ଦଶ ଦିନ ନହେଲେ ପନ୍ଦର ଦିନକୁ ଗୋଟେ ଥର ମାତ୍ର ମୁଣ୍ଡ ଥୁଏ। ହେଲେ ତାକୁ ମୁଁ ବାରମ୍ବାର କରିକି କହିଁଚିବି କି ସେ ମୋପାଇଁ ମନ୍ଦାର ପତ୍ର ଟିକେ ଆମ ଘର କ ଛ ଭଟରେ ଯୋଉ ଅଛି ଗୋଟେ ବଡ ବଗିଚାଟେ ଯୋଉଠି ସବୁ ଛୁଆ ମାନେ ଖେଳନ୍ତି ଆଉ ସେଇଠି ଗୋଟେ ମନ୍ଦିର ବି ଅଛି। ସେଉଠୁ ଆଣିଦବାରୁ ହେଲେ ସେ ପିଲାଟା ନା ଏତେ ତା ଜୀବନରେ ବ୍ୟସ୍ତ ରହୁଚିକି ସେ ମୋ ପାଇଁ ସେ ପ ତ୍ର ଆଣିକି ଦେଲାନି ସେଥିପାଇଁ ଆଜି ମୋର ଗାଧୋଇବାବି ହେଇଚି ମହୁତ୍ ହଉଚି ଲେଟ୍ ହେଇଯାଇଚି। ମାନେ ବହୁତ ମାନେ ବହୁତ ଲେଟ ମୁଁ ଗୋଟେଏ ପିଲା ମାନେ ଶୃଙ୍ଖଳିତ ଜୀବନ ଯାପନ କରେ। ମାନେ ମୁଁ ସକାଳ ତଟା କିମ୍ବା ଛଅଟା ବେଳକୁ ଗାଧୋଇ ପଡ଼େ ଆଜି ମୁଁ ଦିନ ବାରଟା ବେକୁ ଗାଧୋଉଚି କେବ ବଳ ଏଇ କେବଳ ସେ ମତେ ମନ୍ଦାର ପତ୍ର ଆଣିକି ଦେଲାନି ବୋଲି ବୁଝିଲେ?
ହଁ ଆପଣ ଗୋଟେ କଥା ଜାଣିଛନ୍ତି? ମୁଁ ବି ଆଜି ମୁଣ୍ଡ ଧୋଇଚି। ଆଉ ଗୋଟେ କଥା ଜାଣିଛନ୍ତି ଆଜି ମୋ ମାମାଙ୍କର ଜନ୍ମଦିନ ଆଉ ଆମେ ଦି ଜଣ ମିଶ ସିକି ଯାଇଥିଲୁ ଓ ମାନେ ଆପଣଙ୍କର ଭଉଣୀ ଆଉ ମୁଁ ମିଶିକି ଆମେ ମାନେ ଯାଇ ଥିଲୁ ଯୋଉଁ ଲେଡିସ କର୍ଣ୍ଣର୍ ସେଇଠୁ ଦିପଟ ଚୁଡି ନେଇକି ଆସିଲୁ ତାପରେ ସେଇଠି ଆମେ ଚୁଡି କିଣିବାକୁ ଯାଇଥିଲୁ କିନ୍ତୁ ଆମେ ସେଇଠି ଯେତେବେଳେ ଗଲୁ ସେ ଯାହାର ଦୋକାନ ସେ ଟିକେ ତାଲା ପକେଇକି ଉପରକୁ ଯାଇଥିଲେ ସେ କହିଲେ ଟିକେ ରହିଥାଅ ମୁଁ ଦଶ ମିନିଟ ଛାଡିକି ଆସୁଚି ତ ଆମେ ସେତିକି ପର୍ଯ୍ୟନ୍ତ ଦହିବରା ଖାଇଲୁ ଦହିବରା ଖାଇ ସାରିକି ଆମେ ଏତେବେଳେ ସେଠି ଗଲୁ ତାପରେ ସେ ଆଣ୍ଟି ଆସିଲା ମାନେ ଚୁଡି ଦେଖିଲୁ ଚୁଡି ଦିହଳ ନେଇକି ଆସିଲୁ। ମାନେ ଦିଟା ସଙ୍କ ଙ୍ଖା ଆଉ ଗୋଟେ ମାନେ ଦିଟା ଚୁଡି ଆଉ ଗୋଟେ ଶଙ୍ଖା ତାପରେ ଆମାନେ ନେଇକି ଆସିଲୁ ଯୋଉ ଯୋଉ ଗୋମ୍ ଆଜି ରାତିରେ ଆମ ମାନେ ଗୁ ଚୁପ୍ କରିବୁ ତ ଆମେ ଗୁପଚୁପ୍ ଦଶ ଟଙ୍କିଆ ଚାରି ପ୍ୟାକେଟ ନେଇକି ଆସିଲୁ। ତାପରେ ଜଲ ଜିରା ପାନଷ୍ଟା ନେଇେକି ଆସିଲୁ। ତାପରେ ମ୍ୟାଗି ଆଉ ଥଣ୍ଡା ପି ମ୍ୟାଗି ନେଇକି ଆସିଲୁ ଥଣ୍ଡା ସେଇ ଟି ପିଇକି ଆସିଲୁ ଆଉ।
ଆଛା ଆଛା ଦୋ କାନ ବନ୍ଦ କରିବାର ତ ସମୟ ହେଇନଥିଲା ସେ ବୋଧେ ଖାଇବାକୁ ଯାଇ ତୀକି ଦଶ ମିନିଟ ପାଇଁ ନହଲେ ଏତେ ଜଲଦି ସହର ମାନ ଙ୍କରତ ଦୋକାନ ବନ୍ଦ ହୁଏନି ଆଉ ସେ ତାଙ୍କର ଲେଡିସ କର୍ଣ୍ଣର ଟା କୋଉଠି ଅଛି କହିଲେ?
ଏଇ ଯୋଉ ଆମ ଘର ପାଖରେ ଯୋଉ ଚାରି ଛଜ ଚାରି ଛକର ଯୋଉ ଅଛି ଏ ଲେଡିଜ କନ ଟା ଯୋଉ ଅ ମାନେ ସେଇ ଯୋଉ ବି ଡି ଏ ପାର୍କ ଅଛି ସେଇ ଯୋଉ ତଳେ ଅଛି ସେଇଠି ଅଛି।
ଅ ହଁ ହଁ ହଁ ମୁଁ ବୁଝିଗଲି ବୁଝିଗଲି ଆପଣ କୋଉଠି କହୁଚନ୍ତି ସେ ବାଟଟା ଭୁ ବୁଝିଗଲି ତା ପାଖରେ ସବୁ ଭଲ ଭଲ ଜିନିଷ ରଖିଛି ସେ ମୁଁ ଭାବୁଥିଲି କି ଗୋ ମୁଁ ଗୋଟେ ହଳ ଚୁଡ଼ି କିଣିବି ମୋର ସାଙ୍ଗର ବାହାଘର ପାଇଁ ସାଙ୍ଗ ପାଇଁ ବି ମୋ ପାଇଁ ବି ସାଙ୍ଗର ମାମାଙ୍କ ପାଇଁ ବି ଆଉ ସାଙ୍ଗ ବି କିଣିବ କୋଉ ଥିଲା ତାର ଆଟେଜେ ସଜଜେ ଦିଆ ହୁଏ ଆଟାଜେ ସଜ ଯୋଉ ଦିଆ ହୁଏ ସେଇଥିରେ ହଉଛି ଏଇ ମାନେ ଆଟେଜେ ସଜରେ ସେଇ ଯୋଉ ଚୁଡ଼ି ଗୁରାକ ସେ ରଖିବେ ଆଉ ବି ସବୁ ମେହେନ୍ଦୀ ହେରିକା ତା ପାଖରେ ଭଲ ଭଲ ଚୁଡ଼ି ଅଛି
ହଁ ହଁ ସେଇ ଜିନିଷ ସବୁ ସେଇଠି ଅଛି ଆଉ ସେ ଟିକେ ଅଧି ଅଧିକ ଟଙ୍କା ନଉଛି କିନ୍ତୁ ଆମେ ଯୋଉ ଦୋକାନରୁୁ ଯାଇକି ଆଣିଥାନ୍ତୁ ସେ ଦୋକାନ ଟା ବନ୍ଦ ହେଇଯାଇଥିଲା ତ ସେଇ ଯୁଗରୁ ଆମେ ସେଇଠୁ ଆଣିଲୁ ଆମର ଟୋଟାଲ ଟା ନେଲା ଶହେ ଷାଠିଏ ଟଙ୍କା ଡିସକାଉଣ୍ଟ କରିକି ଆଉ ଯଦି ଆମେ ସେଇ ଦୋକାନରୁୁ ସେଇ ଇଏରେ ଆଣିଥାନ୍ତୁ ସେ ଟୋଟାଲ ନେଇଥାନ୍ତା ଶହେ ତିରିଶ ଟଙ୍କା ସେଇ ଯୁଗୁରୁ ଆମେ ଆଉ ଆଣିଲୁନୁ ଆଉ
ଆଚ୍ଛା ଆଚ୍ଛା ଆପଣ କୋଉ ଭଳିଆ ଚୁଡ଼ି ଆଣିଲେ କି?
ଗୋଟେ ଯୋଉ ଚୁଡ଼ି ଆଣିଲୁ ସେଇ ଚୁଡି ଟା ଦିହଳ ଥିଲା ସେଇଟା ଶଙ୍ଖା ହିଁ ସେଇଟାରେ କିଣିଲେ କିନ୍ତୁ ଅଧିକ ଡିଜାଇନ ହେଇଥିଲା ପତ୍ର ପତ୍ର ହେଇ କି ସେଇଟା ଗୋଲଡେନ କଲର ର ତାପରେ ଆଉ ଗୋଟେ ଶଙ୍ଖା ଆଣିଲୁ ପୁରା ପ୍ଲେନ୍ ଶଙ୍ଖା ଟା ଆଉ
ଓହୋ ମୁଁ ବୁଝିଲି ଆପଣ ଯୋଉ କହୁଛନ୍ତି ପତ୍ରପତ୍ର ହେଇକି ଥିବ ତାର ଉପରେ ପତ୍ର ପତ୍ର ଭଳିଆ ଡିଜାଇନ କରାହେଇଥିବ ଆଉ ସେଇଟା ପୁରା ସୁନା ଭଳିଆ ହିଁ ଦିଶୁ ଥିବ ଯଦି କିଏ ସୁନାକୁ ଚିହ୍ନି ଜାଣିନି ସିଏ ଯଦି ଏଇ ଚୁଡ଼ିକୁ ଟିକେ ଦେଖି ଦେଖିବ ତାହେଲେ ଭାବିବ କି ଏଇଟା ହଉଛି ସତରେ ସୁନା ଚୁଡ଼ି ନା କି ହଉଛି ନକଲି ଚୁଡି ତ ସେଇଥିପାଇଁ ଆପଣ ଯୋଉ କହିଲେ ସେ ଟିକେ ଅଧିକ ରେଟ୍ ନଉଛନ୍ତି ହେଲେ ଜିନିଷ ତ ଭଲ ଦଉଛନ୍ତି ନା ଯଦି ଜିନିଷ ଭଲ ଦଉଛନ୍ତି ତାହେଲେ ପଇସା ତ ଅଧିକ ନେବେ ନା ମୋ ହିସାବରେ କିଛି ଅଧିକ ନୁହଁ ଯଦି ସେ ଜିନିଷ ଭଲ ଦଉଛନ୍ତି ଆମେ ତାଙ୍କ ଦ୍ଵାରା ଯଦି ଭଲ ଭଲ ଜିନିଷ ପାଇପାରୁଛେ ଆମ ପାଇଁ, ତାହେଲେ ସେ ଟଙ୍କାର ମୂଲ୍ୟ ଆମର ଉଠିଯିବ ଯେମିତି କି ଯିଏ ଧର ଦେଖ ଖିଲା କହିବ ୱାଓ କେତେ ଭଲ ହେଇଛି ସେ ଚୁଡ଼ିଟା କୋଉଠୁ ଆଣିଥିଲୁ କଉଠୁ ଆଣିଥିଲୁ ଏମିତି ପଚାରିଲା ମାନେ ମତେ ତ ଯିଏ ଏମତି ପଚାରେ କିଛି ଡ୍ରେସ୍ ବିଷୟରେ କିମ୍ବା କିଛି କଣ ବିଷୟରେ ତାହେଲେ ମୁଁ ତ ବହୁତ ଖୁସି ହେଇଯାଏ କାହିଁକି ନା ମୁଁ ଏମିତି ଭାବେ କି ହଉଛି ଯାହା ଯାହା ଆପଣ ନା ଏମିତି ସାଉଣ୍ଡ କରନ୍ତୁନି ମତେ ପୁରା ଶୁଭୁଛି ଆଉ ଏକୁଟିଆ ଏବେ ବି ଆପଣକୁ ଜଣେ କିଏ ଆସିକି କହିଲା ଜଦି କି ବାଡେଇ ବି ତୋତେ କି ମାରିବି ତୋତେ ସେଇଟା ବି ମତେ ଶୁଭିଲା କିଛି ସମୟ ପୂର୍ବରୁ ହଉ ଛାଡନ୍ତୁ ଆଉ ସେଠି ପାନିଆ ରଖିଛନ୍ତି ଲେଡିଜ କର୍ନରରେ
ହଁ ସେଇଠି ପାନିଆ ରଖିଛନ୍ତି ଆଉ ମ ଯଉ ସେଇଠି ସବୁ ପ୍ରକାରର ଜିନିଷ ବି ଅଛି କିନ୍ତୁ ସେଇଠି ଯୋଉ ମାନେ ପାନିଆ ଗୁଡାକ ମାନେ ଭଲ କ୍ଵାଲିଟିର ନୁହେଁ ଯଦି ଆପଣ ଅଲଗା କୋଉ ଦୋ ଦୋକାନ ରୁ ଯାଇକି ଆଣିବେ ଭଲ ହବ କାରଣ ସେ ପାନିଆ ଗୁଡାକ ମାନେ ଚାରି ପାଞ୍ଚ ଆ ଯଦି ଆପଣଙ୍କର ଲମ୍ବା ଆଉ ମୋଟା ଚୁଟି ତାହେଲେ ଚାରି ପାଞ୍ଚ ଥର କୁଣ୍ଡେଇଲେ ସେ ପାନିଆରା ପୁରା ଭାଙ୍ଗିଯିବ ଆଉ ଯଦି ଆପଣଙ୍କର ପତଳା ଚୁଟି ତାହେଲେ ସେ ପାନିଆ ଆପଣଙ୍କ ପାଇଁ ବହୁତ ଭଲ ଆଉ ଯୋଉ ରେଟ କଥା କହିଲେ ସେଇଟା ଯଦି ମୋ ମାମା ଯାଇକି ଆଣିଥାନ୍ତେ ସେଇଟା ସେ ଶହେ ଷାଠିଏ ଜାଗାରେ ଶହେ ତିରିଶ ଦେଇଥାନ୍ତେ କାରଣ ମୋ ମାମାଙ୍କୁ ସେ ଚିହ୍ନିଛନ୍ତି ମତେ ଚିହ୍ନି ନାହାନ୍ତି ନା ସେଇ ଯୁଗୁରୁ ଆଉ ସିଏ ତାଙ୍କର ବା ପାଖରେ ରହିବନେଇ ସେ ଦୋକାନ ଟା ଛୋଟ ଦୋକାନ ଟା ଏତେ କିଛି ଜିନିଷ ନାହିଁ କିନ୍ତୁ ଯେତିକି ବି ଅଛି ଭଲ ଅଛି କିନ୍ତୁ ଆମେ ଯୋଉଠୁ ଆଣିଥାନ୍ତୁ ତାଙ୍କର ସବୁ ସେଇଠି ସେ ଫଅଲ ଶାଢୀ ବ୍ଲାଉକୁ ମାନେ ସବୁ ମାନେ ଯାହା ସବୁ ସିଲେଇ ଶାଲାଉ ଅ ଯୋଉ ମାନେ ସବୁ ସ୍ତ୍ରୀ ଲୋକଙ୍କର ଯାହା ବି ସବୁ ଦରକାର ଝିଅ ପିଲାଙ୍କର ଯାହା ସବୁ ଦରକା ତ ସବୁ ଜିନିଷ ସେଇଠି ଅଛି ଆଉ ସେ ଦୋକାନ ଟା ଏବେ ବନ୍ଦ ଥିଲା ସେଇଠୁ ଯାଇକି ଆମେ ଆଣୁ କିନ୍ତୁ ଆର ଥର ଆଣି ତାଙ୍କ ଦୋକାନ ଟା ବନ୍ଦ ଥିଲା ସେଇଠି ଜା ନହେଲେ ଯାଇକି ଆଣିଥାନ୍ତୁ ଆଉ ସେ ଶହେ ଷାଠିଏ ଜାଗାରେ ଶହେ ପଚାଶ ନହେଲେ ଶହେ ତିରିଶ ହିଁ ନେଇଥାନ୍ତେ।
ନାଇ ନାଇଁ ଏଇଟା ଆପଣ ପୁରା ସତ କଥା କହିଲେ ଆପଣଙ୍କର ମାମାଙ୍କର ଯେତେ ଚିହ୍ନା ତ ସେ ଆପଣଙ୍କର ମାମାଙ୍କଠୁ ହିଁ ଅଧିକ ଟଙ୍କାର ହଉଛି ମାନେ ମାନେ ଅଧିକ ଟଙ୍କା ନ ନେଇକି କମ ଟଙ୍କା ନେଇଥାନ୍ତେ ହେଲେ ଆପଣ ଯେହେତୁ ଆପଣ ତାଙ୍କୁ ଗୋଟେ କାମ କଲେନି ଆପଣ ଚି଼ହ୍ନଆ ଦେଲେନି କି ମୁଁ ଆଙ୍କର ଝିଅ ବୋଲି ତାହେଲେ ବୋଧେ ସିଏ ଆପଣଙ୍କଠୁ ଆଉ ଟିକେ କମ ପଇସା ନେଇଥାନ୍ତେ। ହଉ ଛାଡନ୍ତୁ ଆଣି ତ ସାରିଲେଣି କିନ୍ତୁ ଯାହା କୁହନ୍ତୁ ଚୁଡ଼ି ର ଡିଜାଇନ୍ ଟା ବହୁତ ଭଲ ହୋଇଛି ପୁରା ଦାମିକିଆ ଦିଶୁ ଭଲ ଦିଶୁଛି ମେନ କଥା ଦାମିକିଆରେ ବି ନୁହଁ ପୁରା ଦିଶୁଚି କି ଯେମିତି ହଉଚି ଏଇଟା ହଉଚି ଗୋଟେ ସୁନା ଚୁଡି ଜମା ବି ଦିଶୁନି ଏଇଟା ହଉଚି ନକଲି ବୋଲି ହେଲେ ଆଉ ଯୋଉ ଆପଣ କହିଲେ ସେଇ ମାନେ ସେଇ ଯୋଉ ପାନିଆଁ କଥା ଦେଖନ୍ତୁ ମୋର ତ ଚୁଟି ଫୁଟି କହିବାକୁ ଗଲେ ଅଳ୍ପ ଅଛି ଆଜିକାଲିର ପାଣି ପାଗ ଆ ପାଇଁ ଚୁଟି ଫୁଟି ସବୁ ଝଡି ଯାଉଛି ତାପରେ ମୋର ବି ଟିକେ ମୁଁ ବହୁତ ବ୍ୟସ୍ତ ବହୁଳ ଯେହେତୁ ରହୁଛି। ମୋର ବି ଟିକେ ସମୟ ହଉନି ଚୁଟି ର ଯତ୍ନ ନବା ପାଇଁ। ସେଥିପାଇଁ ବି ଚୁଟି ସବୁ ଝଡି ଯାଉଛି ତ ଯେହେତୁ ଚୁଟି ସବୁ ଝଡି ଯାଉଛି ତ ମୁଁ ସେଇଟା ମୋର ମୋଟା ପାନିଆ ମାନେ ଭଲ ପାନିଆ କଣ ଦରକାର। ଆଉ ଯଦି ପାନିଆକୁ ସାଇତିକି ରଖିବ ତାହେଲେ ସେ ନିଶ୍ଚିନ୍ତ ରହିବ ଯେମିତି ଆପଣ ଆପଣଙ୍କର ସବୁ ଜିନିଷ ସାଇତିକି ରଖୁଛନ୍ତି। ସେମିତି ସେ ଆଉ ଆପଣ ଯୋଉ ଆଜି ଯାଇଥିଲେ ସେଠି ଯେତେବେଳେ ଆପଣ ପଇସା ଦଉଥିଲେ ଆପଣଙ୍କର କଣ ସଟେଜ୍ ଥିଲା ପଇସା ଆପଣଙ୍କୁ କିଏ ସାହାଯ୍ୟ କଲା?
ନାଁ ନାଁ ମୋର ସଟେଜ୍ ନଥିଲା ମୁଁ ଭାବିଥିଲି ଶହେ ପଚାଶି ହି ରଖିବେ ସେ କହିଲେ କି ନା ମୁଁ ଶହେ ପଚାଶ ରଖି ରଖିବିନି ମୁଁ ଶହେ ଷାଠିଏ ହିଁ ନେବି। ଶହେ ଷାଠିଏ ର ଆଉ ଟିକେ ବି କମ କରିବୁନି ସେ ଯୁଗରୁ ମୁଁ ଶହେ ପଚାଶ ନେଇଥିଲି ସେଇ ଯୁଗୁରୁ ମୋ ସହିତ ଗୋଟେ ଦିଦି ଟେ ଯାଇଥିଲେ ସେ ଶହେ ଷାଠିଏ ଟଙ୍କା ଦେଇ ଦେଇେଥିଲେ ମୁଁ ତାଙ୍କୁ ମୁଁ କ୍ୟାସ୍ ଦେଇ ଦେଇେଥିଲି କାରଣ ତାଙ୍କର ବି କ୍ୟାସ୍ ବହୁତ ଦରକାର ଥିଲା ସେଇ ଯୋଗୁ ମୁଁ ତାଙ୍କୁ କ୍ୟାସ ଦେଇଦେଲି ସେ ବି ମୋତେ ପେମେ ତାଙ୍କ ଯୋଉ ପେମେଣ୍ଟ ଟା କରିଦେଲେ ଆଉ।
ହାଁ ମୁଁ ବୁଝିଲି। ଆପଣ ଆପଣଙ୍କର ଯେହେତୁ ଫୋନ ଟା ନେଇନଥିଲେ ଆପଣଙ୍କର ନିଜ ଫୋନ ଟା ଯେହେ ଟିକେ ଚାର୍ଜ ବସିଥିଲା ସେଥିପାଇଁ ଆପଣଙ୍କ ସହିତ ମାନେ ଆପଣ ଯାହାକୁ ଡାକିକି ନେଇଥିଲେ ସିଏ ହଉଛି ଆପଣଙ୍କ ପାଇଁ ପଇସାଟା ଦେଇଦେଲେ ଆପଣ ତାଙ୍କୁ ସୁବିଧା ହେଲେ ପଇସା ଟା ଦେବେ ନା ପଇସା ଅଲରେଡି ତାଙ୍କୁ ଆପଣ ଦେଇ ସାରିଲେଣି?
ନା ମୁଁ ତାଙ୍କୁ ଦେଇ ସାରିଲିଣି ସବୁ ପଇସା ଆଉ ଆମେମାନେ ବି ଆସିଲା ବେଳେ ମାନେ ମୁଁ ତାଙ୍କୁ ନେଇଥିଲି ଦହିବରା ଖାଇକି ଥଣ୍ଡା ଦେଇକି ଆସିବା ବୋଲି କିନ୍ତୁ ଆମେ ଯେତେବେଳେ ଦହିବରା ଖାଇଲୁ ଆମ ପେଟ ପୁରା ଫୁଲ୍ ହେଇଗଲା। ସେଇ ଯୁଗୁରୁ ଆମେ ଆଉ ଖାଇଲୁନୁ କିଛି ସେଇ ଯୁଗୁରୁ ଆଉ।
ଓହୋ ଆପଣ କିଛି ତାହେଲେ ଆଉ ଖାଇଲେନି, ଖାଲି ଦହିବରା ଆଉ ଟିକେ ସେ ଯୋଉ ଥଣ୍ଡା ପାନୀୟ ଯୋଉ ପିଉଚନ୍ତି ସବୁ ସେଇଗୁଡାକ ପିଇଦେଲେ। ହଉ ଆପଣ ତାଙ୍କ ସହିତ ଆଉଥରେ ଯିବେ ଆଉ ତାଙ୍କ ସହିତ ଯାଇକି ଟିକେ ଲସି ବି ପିଇଦେବେ। ଆଉ ଯେତେବେଳେ ମ୍ୟାଗି କରିବେ ମତେ ବି ଟିକେ ଦେବେ, ଆପଣ ଆଉ କିଛି କହୁଛନ୍ତି ନା ଆମେ ରଖିବି?
ହଁ ରଖୁଛି ଆଉ କେବେ କଥା ହବା ବାଏ।